ହ୍ୟାଲୋ କଣ କରୁଛ।
ବସିକି ଚନ୍ଦ୍ର ଦେଖୁଛି ତାରା ଗିଣୁଛି।
ତାରା ଗଣୁଛ।
ହଁ କିନ୍ତୁ ଗଣି ପାରୁନି।
ତମେ ଗଣି ପାରିବନି।
ନା ବା ଗଣି ହବନି।
ହୁମ୍।
ତମେ କଣ କରୁଛ।
ବସିଛୁ ଗାଉଣ୍ଡରେ।
ତମେ କଣ କରୁଛ।
ବସିଛିବା ଗାଁ ମୁଣ୍ଡରେ।
ହଁ କଣ କହିଲ ଶୁବୁନି। ।
ଆରେ ବସିଛୁ ଗାଁ ମୁଣ୍ଡରେ।
ଓୋ ଓହୋ ମୁଁ ଭାବିଲି କୁଆଡେ ବି ଯାଇଛ।
। ଟିଉସନ କୁ ଯାଇନା କି?
କଣ କହିଲ କଣ କହିଲ।
ମୁଁ କହିଲି ଟ୍ୟୁସନ କୁ ଯାଇନା କି? ଆରେ ଏଠିକି ପଳେଇଆଇଲା ନା କଣ? ହ ଆଜି ଛୁଆଙ୍କ ଟାଇମ ଟେବୁଲ ପୁରା ଚେଞ୍ଜ କରିଦେଇଛ ଆଉ।
ନା ନା ମୋର ଟିକେ କାମ ଥିଲା ନା ସେ ଛୁଆଙ୍କୁ କହିଥିଲି ତମେ ଶୀଘ୍ର ଟିକେ ଟିଉସନ କରେଇ ଦେଇେଇକି ତାପରେ
ତ ବା ବଝ
ହଁ ମୁଁ ଟିକେ ସିଆଡେ ଜିଆକ ଯାଇଥିଲି ଟିକେ କାମ ଥିଲା। ତମ ତମ କଥା କୁହ ତମେ କୁଆଡେ ଯାଇନ ବୁଲିବା ପାଇଁ।
ନା ମ ବୁଲାବୁଲି କୁଆଡେ ଯାଇଛୁ ଯାଇନୁ କୁଆଡେ। ଗରମ ଭଲ ହଉଛି ଆଉ ଗରମରେ ଜଳିଗଲୁଣି ଆମେ ଆଉ। ତମ ଆଡେ ହଉନି କି ଗରମ?
ନା ନା ଆମ ଆଡ଼େ ହଉନି।
ଆଉ ତମ କଣ ଏସି ରେ ଅଛ।
ହଁ ହଁ।
ହଁ ବଡ଼ଲୋକ କଥା।
ନା ମ ବଡ ଘର କୋଉଠି ଏବେ ତ ସମସ୍ତଙ୍କ ଘରେ ଏସି ହଉଛି ଆମ ଘରେ ହେଲା ତ କଣ ବଡ କଥା।
ଆଉ ଏସି ଯାହାର ଅଛି ଭାଇ ସିଏ ବଡ ଲୋକ ନା ଆଉ।
ଆମର ନାହିଁ ଆମର ଆ ନାହିଁ।
ତମେ ପା କହିଲ ଆମେ ଏବେ ଏ ସି ଅଛୁ ପୁଣି କହୁଚ ଆମର ନାହିଁ।
ପ୍ରାକୃତିକ ଏ ସି କଥା କହୁଚି। ଏଇ ପ ଅ ପଚ୍ ଘର ହେଇଚି ମାନେ ପଦାରେ ବସିଚି ବା ପବନ ଖାଉଚି।
ଓହୋ।
ପ୍ରାକୃତିକ କୃତ୍ରିମ ନୁହେଁ।
ଆଉ ମୁଁ ଟିକେ ଭାବିଥିଲି କୃତ୍ରିମ ଆଉ।
ଓହୋ ହୋ ତମେ ଏତେ କଥା ଭାବି ଦଉଚ?
ନୁ ଆଉ କଣ ଖାଇଚ?
କଣ ଖାଇଥିଲୁ। ମୁଁ ଖାଇଚି ହଁ ସେଉ ତରକାରୀ। ଭାତ।
ସେଉ ତରକାରୀ?
ହୁଁ।
ସେଉ ଦରକାର ସେଟା କେମିତି ବନାନ୍ତି?
କୋଉ ସେଉ କଥା କହିଲ ଏଇ ଯୋଉ ଦୋକାନରେ ସେଉ ସେଉ ଯୋଉ ଖାଆନ୍ତି ସେଉ ସେଉ।
ସେଉମାନେ ଯୋଉ ଫଳ।
ନା ସେଉ ବୁନ୍ଦି ଯୋଉ ଖାଆନ୍ତିନି ସେଉ ର ସେ ବୁନ୍ଦି ଗୋଟେ ସ୍
ଆ ହଁ ହଁ ହଁ ହଁ ସେଇଟା କେମିତି କଣ ତରକାରୀ ହୁଏ ମତେ ଟିଏ ରେସିପ୍ ଟିକେ କହୁନା?
ତମ ଶବ୍ଦ ଶୁଭୁନି ଭଲ ନେଟୱାର୍କୁ ଆସ।
ହ୍ୟାଲୋ।
ହଁ ସେଇଟା କହୁଚି କେମିତି ତିଆରି ହୁଏ। ପ୍ରଥମେ କଣ କରିବୁ ମାନେ ତେଲ ପକ୍ ପକେଇଦବା। ପିଆଜ ଛୋଟ ଛୋଟ କାଟିକି ରଖିଥିବ ପକେଇଦବ। ଟିକେ ନାଲି ହେଲେ ତେଲ ଅଦା ରସୁଣ ପେଷ୍ଟ ଟିକେ ପକେଇଦବା ହେଲା। ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ପକେଇ ଦେଇକି ଟିକେ ତା ତାକୁ ଟିକେ ମ କଷିବ ହେଲା। ତା ଗନ୍ଧ ମରିଗଲେ ଅଦା ରସୁଣର ସେଉ ପକେଇ ଦେଇକି ପାଣି ଦେଇଦବ। ଟିକେ ପାଣି ଫୁଟିଲା ବେଳେ ଚିକେନ ମସଲା ଆଉ ମ୍ୟାଗି ମସଲା ରଖିଥିବା ଟିକେ ତ ଉପରେ ପକେଇଦବ। ଟିକେ ଫୁଟିଲାପ ପରେ ତା ପରେ ଭଲ ଟେଷ୍ଟ ଆସିଲା ପରେ ତା ଉପରେ ଧଣିଆ ପତ୍ର ପକେଇଦବ।
ଓହୋ ଏତେ କଥା ଜାଣିଚ ତମେ?
ଆ ବଢିଆ ନାଗେ ଖାଇବା ପାଇଁ ବଢିଆ।
ହଁ ହ ହଉ ଆପଣ ବନେଇ ରଖିଥିବ ଆଉ।
ହଉ ଆସ ଖାଇବ।
ନା ନା ତମେ ବନେଇକି ପାର୍ସଲ ପଠେଇଦବ।
ପାସ୍
ହ୍ୟାଲୋ। ହ୍ୟାଲୋ।
ହଁ କୁହ।
ମୁଁ କହିଲି ତମେ ବନେଇକି ପାର୍ସଲ କୋଉନ ପଠେଇଦବ।
ହୁଁ ହଉ ପଠେଇଦବା ତମେ ଖାଇବା ଆଉ। ତମେ ତମ ସାଙ୍ଗ ସମୁଁକୁ ଦେବ। କୋଉ ଭଳିଆ ସ୍ଵାଦିଷ୍ଟ ହେଇଥିଲା ତମେ କହିବ।
ହଁ।
ଆଉ
ଆଉ କଣ ଆଉ ଖବର ସବୁ ଭଲ?
ଆଉ ହଁ ସବୁ ଭଲ।
ହଁ ଆଁ।
ତମ ତମ ଖବର କୁହ ସବୁ କଣ କଣ ତମେ ନୂଆ ନୂଆ ସବୁ ଜିନିଷ ଜାଣିଛ କୁହ?
ନୂଆ ନୂଆ ନୂଆ ନୂଆ କିଛି ଜାଣିନିଁ ମୁଁ ଏଇ କାଲି ଜନ୍ମ ହେଲି ତ ଆଉ।
ଇଁ ଆଉ ହଉ।
କାଲି ଜନ୍ମ ହେଲି ମାନେ ଆଜି ଏଇ ଅ ଅଧଘଣ୍ଟା ପୂର୍ବରୁ ତମ କଥା ମନେ ପଇଲା ଅ ମୁଁ ଟିକେ କଲ୍। କରିଦେଲି ଆଉ।
ଓହୋ ଏଇ ବଢିଆ କଥା ତମେ କହୁଛ। ଏଇଭଳିଆ କଥା ଆଉ ଆଚ୍ଛା। ଗୋଟେ ଗଛର ଉପକାରିତା ବିଷୟରେ ମୋତେ କୁହନି କିଛି?
ହାଲୋ।
ହଁ ଗଛର ଉପକାରିତା ବିଷୟରେ କହିଲ ମୋତେ କିଛି।
ଗଛ ର ଉପକାରିତା ବିଷୟ ରେ।
ହଁ।
ପ୍ରଥମେ ଆମେ ଗୋଟେ ଗଛ ନବା।
ହୁଁ।
ସେଇ ଗଛଟି ପାଖାପାଖି ହାରାହାରି ମିନିମମ୍। ତିନିଫୁଟୁ ହୋଇଥିବା ଦରକାର।
ଠିକ ଅଛି।
ସେ ଗଛଟିକୁ ନେଇକି। ଗୋଟେ ଖାଲି ସ୍ଥାନ ଦେଖିବା।
ହଉ।
ସେ ଜାଗାର। ଲମ୍ବ ପାଞ୍ଚ ଫୁଟୁ ଆଉ ପ୍ରସ୍ଥ ପାଞ୍ଚ ଫୁଟୁ ହୋଇଥିବା ଦରକାର। ତାପରେ ଆମେ ଗୋଟେ ଫାଉଡା ନବା।
ଆଚ୍ଛା ହଉ।
ତାପରେ ଗୋଟେ ଗାତ ଖୋଳିବା।
ହଉ।
ତାପରେ ସେ ଗଛଟାକୁ ସେଠାରେ ଲଗାଇବା।
ତାପରେ।
ଆଉ ଲଗାଇ ସାଈଲା ପରେ। ମିନିମମ୍ ଉଁ ଆମେ ବୁଢା ବୁଢ଼ୀ ହେଇସାରିଲା ପରେ। ଗଛ ଟି ବଡ ହବ।
ହୁଁ ଆଚ୍ଛା।
ବଡ଼ ହେଇସାରିଲା ପରେ ଗଛଟି ଆମକୁ ଅଙ୍ଗାର ଅମ୍ଳଜାନ ଦବ।
ହୁଁ ହୁଁ।
ଆମେ ତାକୁ ଅଙ୍ଗାର କାମ୍ଳ ଦବା ସେଇ ସେଇ ମାନେ। ପ୍ରୋସେସ ରେ ସେ ବଡ ହବ। ବଡ଼ ହେଇସାରିଲା ପରେ। ସିଏ କଣ ଗଛ ଏମିତି ଛାଇ ଦିଏ ଫଳ ଦିଏ। ଆଉଁ ଲୋକମାନଙ୍କୁ ଅମ୍ଳଜାନ ଦିଏ ଆଉ।
ଆଉ ଯାହା ହଉ ତମେ ଏତେ କଥା ସବୁ ଜାଣିଛ ଗଛ ବିଷୟରେ। ମୁଁ ବି ଜାଣିଥିଲି ଯେ ତମକୁ କହିଥାନ୍ତି ମୁଁ ଦେଖୁଥିଲି ମୁଁ ପରୀକ୍ଷା ନଉଥିଲି ତମେ ସବୁ ପୁରା ଜାଣି
ହଉ ଆଉ ତମେ କଣ ଜାଣିଛ କୁହ।
ମୁଁ ବି ସବୁ ଜାଣିଛି ତମେ ପଚାରୁନ କୋଉ ଭଳିଆ କୋଉ ପ କଣ ଜାଣିବାକୁ ଚାହୁଛ।
ମତେ ମତେ ଗୋଟେ ଗ ମୋର ଗୋ-ଗୋଟେ ମାନେ କଣ କହିଲ ମାନେ ନିର୍ଦ୍ଧି ଟ ଗଛର ଉପକାରିତା ବିଷୟରେ କହିବ।
ଆଚ୍ଛା କୋଉ ଗଛ?
ବର ଗଛ -
ଦେଖ ବ ବଡ ଗଛ ଉଁ ସରି ବର ଗଛ ହଉଛି। ଗୋଟେ ଝାଙ୍କାଳିଆ ଗଛ ତା ଲଟା ମଟା ନେଇକି ପୁରା ଝାଙ୍କାଳିଆ। ତା‌ ଉପକାରିତା ହଉଛି ସେ ଗୋଟେ ଜାଗାରେ ଉଁ ଝାଙ୍କା ଝାଙ୍କାଳିଆ ହୋଇକି ବର୍ଷ ବହୁଷ ବହୁତ ଶହେ ଶହେ ବର୍ଷ ଧରି ବଞ୍ଚିଥାଏ ଏବଂ ଏ ଏବଂ ଏବଂ ତା ବିଷୟରେ ତା ବିଷୟରେ ତା ବିଷୟରେ ହଉଛି ଗୋଟେ ଗଛ ସେ ଆମକୁ ଛାଇ ଦେଇଥାଏ ଯାହା ଲୋକମାନେ ଯୋଉ ଯ ରାସ୍ତା ଯିବା ଆସିବା କରନ୍ତି। ଏ ଲୋକମାନେ ସେ ଛାଇ ପ୍ରଦାନ କରିଥାଏ ଯାହାକୁ ଖରାରେ ତାଙ୍କୁ ବଞ୍ଚିତ ଘରେ ରଖିଥାଏ।
ହୁଁ। କଣ କହିବି।
ଆଉ ଆଉ କଣ ବିଷୟରେ ଜାଣିବାକୁ ଯାଉଛ କୁହ?
ମୋତେ ମତେ ଉ ଜଳବାୟୁ ପ୍ରଦୂଷଣ ବିଷୟରେ କିଛି କୁହ?
ହୁଁ ଜଳ ବାୟୁ ଏବେକା ଆମ ଅ ଏ ରେ କା ଗାଁ ରେ ସହରରେ ବହୁତ ପ୍ରକାରର ଉଁ ଇଏ ଉଁ ଜଳ ବାୟୁ ପ୍ରଦୂଷଣ ହୋଉଛି।
ନାଇଁ ମ ସେଇ
ହଁ ହଁ ହଁ ଯା ଯାନବାହାନ ଦ୍ଵାରା ଦେଖ ଆମ ଯାନବାହାନ ଯେତେ ଆମର ଇଲେକ୍ଟ୍ରିକ ଗାଡ଼ି ଚଲେଇଲେ ହେଲା ସେଇଟା ଧୂଆଁ ତାର ବାହାରେନା ସେଇଟା ଭଲ ଚଲେଇ ଆମ ବାୟୁ ପ୍ରଦୂଷଣ ହବ ନାହିଁ କିନ୍ତୁ ଆମର ଯୋଉ ତେଲ ଦ୍ଵାରା ଯୋଉ ଗାଡି ଆମେ ଚଲଉଛୁ ସେଟା ଚଲେଇବା ବହୁତ ଧୂଆଁ ବ ବାହାରୁଛି ତା ଦ୍ଵାରା ବାୟୁ ପ୍ରଦୂଷଣ ହଉଛି। କଳକାରଖାନା ବହୁତ ପ୍ରକାର ପ୍ରସ୍ତୁତି ହଉଛି ଅନନ୍ୟ ସ ଜିନିଷ ତା ଦ୍ଵାରା ବାୟୁ ପ୍ରଦୂଷଣ ହୋଉଛି।
ହଁ ଯୋଉଟା କି ତମେ ଚଲଉଛ?
ହଁ ମୁଁ ଚଲଉଛି କିନ୍ତୁ ମୁଁ ମାନୁଛି ମୁଁ ବାୟୁ ପ୍ରଦୂଷଣ କରୁଛି। ଏତେ ମାତ୍ରାରେ ନୁହେଁ ଯେତେ ମାତ୍ରାରେ ତମେ କରୁଛ ହେଲା ଅ ଅନନ୍ୟ ସବୁ ବର୍ଜ୍ୟବସ୍ତୁ ସବୁ ପୋଡ଼ିଦେଲେ ଏ ଯୋଉ ଜଙ୍ଗଲ ନଷ୍ଟ। ନଷ୍ଟ କରିକି ଯୋଉଁ ପୋଡି ଦିଅନ୍ତି ସେ ତା ଦ୍ଵାରା ସେ ଦୁର୍ଗୀତ ଯୋଉଁ ଧୂଆଁ ସବୁବାହାରୁଛି। ତା ଦ୍ଵାରା ବାୟୁ ପ୍ରଦୂଷଣ ହଉଛି। ହେଲା ଜଳ ବି ସେଇଭଳିଆ ପ୍ରଦୂଷଣ ହଉଛି ଏ ଯୋଉ ପୋ ପୋଖରୀ ଗଡ଼ିଆ ନଦୀ ନାଳରେ ଆମେ ଯେଉଁ ଆବର୍ଜନା ପକେଇ ଦଉଛନ୍ତି। ଅଁ ଏଇ ଯୋଉ କାରଖାନା ଦୂଷିତ ବାୟୁ ଦୂଷିତ ଜଳ ସବୁ ଯୋଉ ବାହାରେ ସବୁ ଯୋଉ ଆମ ସମୁଦ୍ର ନଦୀ ନାଳରେ ଯୋଉଁ ପକାଇ ଦିଅନ୍ତି ତା ଦ୍ୱାରା ଆମ ଜଳ ବି ପ୍ରଦୂଷଣ ହୋଇଥାଏ ଯାହାଦ୍ୱାରା ଆମେ ପିଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଥାଉ।
ଠିକ୍ ଠିକ୍।
ଠିକି ଠିକି ଯାହା ଦ୍ୱାରା ବହୁତ ରୋଗ ପ୍ରତିରୋଧକ ଜନିତ ଆମକୁ ରୋଗ ହୋଇଥାଏ।
ଠିକ୍ ଠିକ୍ କଥା।
ସେହିପାଇ ଆମେ ବାୟୁ ଓ ଜଳ ପ୍ରଦୂଷଣ ନକରି କି ସଞ୍ଚୟ କରିବା ଉଚିତ୍